। ହଁ ଭାଇ।
ହଁ ଭାଇ କୁହ।
ହେଲେ ନା ତମେ ଆମ ଇଆଡେକୁ ବୁଲି ଆସିଛ।
ହଁ ଭୁଲି ଯିବନି ମାନେ କଣ ସବ
ମାନେ ଏଇ ଯୋଉ ମାନେ ଏଇ ତମେ ଏଇଠି ଥିଲ ନା ବୁଲି ଯାଇଛ।
ହୁଁ। ବେଣାଝର ରେ ଭୋଜି ହଉଥିଲା ଆମର। ବ୍ୟାଚ ଯଉ ଷ୍ଟାପ ସବୁ ଆଇଥିଲା ଆମର ପାଞ୍ଚ ଚରା ଷ୍ଟେ ଷ୍ଟେଟ ରୁ ଆଇଥିଲେ ଦଶପଲା ଆଉ ନୟାଗଡ଼
ହଁ।
ୟାଡୁ ବାଇକ ଆମେ ଯାଇଥିଲୁ । ମାଲପିକି ପୁରା ପୁର।
ଉ ହୁଁ ।
ସେ ଗଢିଲେ ବି ଲାଇଟ ଖଲି ଚାପ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
ଦେଇ ହେଇଯିବ ଆଉ ଶହେ ସାତମାସେ। ବକ୍ସ ନେଇକି ହେଇ ନସିୀପୁର ନୂଆପାଟଣା ରୁ। ନୂଆପଟଣ ର ବକ୍ସ ଆଣିକି ଆଲୁ। ନେଇକି ଗଲୁ ଆଉ। ବାଇକରେ ଲୋଡ କରିକି ଏ ଭାଇ ବୁଝ ଯାଇଥିଲା ତ। ହଁ। ଏବେ ଆଉ କିଛି କରିନି ଏବେ ଟିକେ ଦେହ ଖରାପ ଅଛି ଛାଡି ଦେଇ ସବୁ ଏଇଟା ଆଇଛି ଟେ ଭୁବନେଶ୍ଵର ଦେହ ଖରାପ ଅଛି।
ଏବେ ତାହଲେ ଭୁବନେଶ୍ୱରରେ ଅଛ
ହୁଁ
ହଁ ହଁ ଭୁବନେଶ୍ୱରରେ ମାନେହେ ମାନେ ଲାଗି ଯାଇଛି କି ନା ଯାଇନ ଦେହ ଖରାପ ହେଇଛି ତଥାପି ଟିକେ ବୁଲାବୁଲି କରି ଯାଇଥିବ ବୋଧେ
ଯାଇନି ଆଉ ଭୁବନେଶ୍ୱର ଯେତେବେଳେ ଆଇଲେ ଖାଲି ଯାଉଛି
ଭୁବନେଶ୍ଵରରେ କୋଉଠି ଅଛ
ଏବେ ମୁଁ ଅଛି କିଇଡି ପାଖରେ
ଅହ କିଡ ପାଖରେ ଅଛ
ହଁ
ଇଦ୍ୱାନ କିଡତୋ କେତେଘର ଅଛି ଏଠେ ଉପ ପଟିଆ ହଁ କିଡ୍ ପଟେ ସେଇଠୁ ନୟାପଲ୍ଲୀ କେତେ ହେଲା ନୟାପଲ୍ଲୀ କେତେ ହେଲା
ଦଶ ବାର ଭୁବନେଶ୍ବରରେ ଯୁଆଡେ ଯୁଆଡେ ଆଖି ତୁ ଲେଖ୍ ଖାଲି ଦଶ ବାର ବେଶୀ ବାଟା କୁ ନାହିଁ
ଁ ମୁଁହେ ନୟାପଲ୍ଲୀରେ ଥିଲି
କଣ କରୁଥିଲ ମୁଁତୋ ଆଗରୁ ରହୁଥିଲି ମୁଁ ତ ଆଗରୁ ରହୁଥିଲି ସେଇ ନୟାପଲ୍ଲୀ ପାଖରେ ଆମର ଯୋଉ
ହଁ ମୁଇ ନୟାପଲ୍ଲୀ ମାନେ ଏଇ ଯୋଉ ଦଶହରା ଟାଇମ ରେ ଦଶହରା ଟାଇମରେ ନୟାପଲ୍ଲୀରେ ଏକା ଥିଲି।
ଓହୋ ଯାତ୍ରା ଦେଖିବାକୁ ଆଇଥିଲ
ହୁଁ ଦଷହରା ଟାଇମ ରେ ନୟା ବୋଲେ ଆଉ ରସଲଗଡ
ଆଚ୍ଛା
ରସଲଗଡ଼କୁ ସବୁବେଳେ ବାରଟା ଗୋଟେ ହୁଏ
ହୁଁ।
ହୁଁ ବଡ ଏବେ ଏଇଥର ପୁରା ପାହାଡ଼ ଭଳିଆ।
ନରସିଂହଗଡରେ ଏଥର ବୋବାଲିଆ କରିଥିଲା।
ହୁଁ ଖେଳସାରିନି ଅ ହଁ।
ଆଉ କ୍ରିକେଟକାଇଁ ଖେଳି ଯାଉନା । କ୍ରିକେଟ ବିକେଟ ଖେଳନି?
ହଁ ମୁଁ କ୍ରିକେଟ ଖେଳେ।
ହୁଁ। ଅଲରାଉଣ୍ଡର ନା ହଁ ବ୍ୟାଟିଙ୍ଗ ନା ବଲ ର
ହଁ ଭାଇ ବୋଲର।
ବୋଲର
ହଁ ଭାଇ ବୋଲର ମତେ ମାନେ କଣ କହିଲ ମୁଁ ବେଶୀ ଖେଳେନି ମୁଁ ଟିକେ ମୋର ହାତ ଟିକେ ପ୍ରୋବ୍ଲେମ ଅଛି ତ ମୁଁ ବେଶୀ ଖେଳେନି। ମୁଁ ଅଧିକାଂଶ ସବୁଆଡେ ଯାଇକି ଯୋଉ ଖେଳା ଖେଳି କରୁଛି ଅଧିକା ଅଧିକାଂଶ ଯାଇକି- ସବୁଆଡେ ଯୋଉ ଖେଳା ଖେଳି କରୁଛି ମାନେ କଣ କହିଲ ମ ହାତ ଟିକେ ଅବାଗିଆମାନେ ଟିକେ କାଟୁଛି ହେବି ଜ ପେନ ହଉଛି ଆଉ ମାନେ ସବୁଆଡେ ମତେ ଡାକିବେ ମୋତେ ଏବେ
ଟୁର୍ଣ୍ଣାମେଣ୍ଟ ହେଇକା ଖେଳୁଚ କି ନାଇ ତମ ଗାଁ ପିଲା?
ହଁ ଟୁର୍ଣ୍ଣାମେଣ୍ଟ ପରା ହେଇ ଟୁର୍ଣ୍ଣାମେଣ୍ଟ ଖେଳି ଖେଳି ପରା ଟୁର୍ଣ୍ଣାମେଣ୍ଟ ଏବେ
ଆ ଗାଁରେ ଏବେ ଆମ ଗାଁରେ ଏବେ ଟୁର୍ଣ୍ଣାମେଣ୍ଟ କରିବେ ବୋଲି କହୁଥିଲେ।
ଓହୋ କଲେ କହିବ ଭାଇ ଆମେ ବି ଯିବୁ।
ସେଇ ତ ପଚାରଛି ଖେଳିବ କି ତମ ଗାଁ ପିଲା?
ହଁ।
ଖେଳିବ ଯଦି ମୁଁ ତମକୁ ପଠେଇଦେବି ଆଉ ହ୍ୱାଟସଆପ ରେ ନଟା ଆଉ କଣ୍ଟାକ୍ଟ କରିଦବ ଆଉ ବଡ ଭାଇଟା ହଉଛି ଯେ ।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
ଫାଇନାନ୍ସ ରେ ସେ ଖାଲି ଫାଇନ୍ସ ରୁ ଛୁଟି ନେଇକି ଆସିକି ଟୁନା ଗୋଟେ ଆଗ୍ରନଇଜ କରିଛି। । ଆଇନା ରୁ ଛୁଟି ଧରିକି ପଳେଇ ଆଉଛି ରବିବାରିଆ? ଆଉଚି ଅର୍ଗାନାଇଜ କରୁଛି। ଖେଳଉଛି ଏବେ ଦିନେ ନାଇ ଯ ହଉଥିଲା ଆମର ଗାଁରେ
ନାଇଟ ମ୍ୟାଚ ନାଇଟ ମ୍ୟାଚ ନାଇଟ ମ୍ୟାଚ ଆମ ପିଲା ଯିବେ କି ନାଇ ମୁ ଜାଣିନି କିନ୍ତୁ ଯୋଉ ଡିମ
ଏଟା ଆଉ ପ୍ରାକ୍ଟିସ ନାଇଁ ଯେ ଆମେ ଆକୁ ଫାଷ୍ଟରୁ ଯାଇକି ଇ ଆମେ ବାଡଉଛୁ ସତୁରୀ ପିଲା ବାଡୋଉଛନ୍ତି ଶହେ ଶହେ କୋଡିଏ ଏମିତି ଲାଜ ଲାଗିଲା ଆମକୁ ଗାଁଲୋକ ସେ ହୁଏନି ଏମିତି ଖେଳିଲେ ଆମର ତ ପାଟିନ ନାଇଁ କମ୍ପେ ଆମ ଆମର ନଅ
ତମର ମାନେ କଣ ନାଇଟିମ୍ୟାଚରେ ବଡ ବଡ ମାନେ ଛକା ଚାରୀ ନା ଖାଲି ନା କଣ ଆଉ ଅଛି। ମାନେ ସବୁ ମାନେ ଯଉ ଖାଲି ମାନେ ଛୋଟ ପଳିଆ ହେଇକି ମାନେ ସବୁ ମାନେ ଯୋଉ ଖାଲି ଛୋଟ ପଡିଆ ହେଇକି ମାନେ ଛୋଟ ଛୋଟ ପଡିଆ ହେଇକି ନା ନାଇଟି ମ୍ୟାଚ ଖେଳା ହେଉଛିନା ନା ବଡ ମାନେ ବଡ ନାଇଟି ମ୍ୟାଚ ମାନେ ଡେ ଭଳିଆ ଯେମିତି ଖେଳନ୍ତି ବଡ ନାଇଟି ମ୍ୟାଚ ସେମିତି। ହାଲୋ। ହାଲୋ।